ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ କଣ କରୁଥିଲେ କି?
ହ୍ୟାଲୋ।
ହ୍ୟାଲୋ। ମୁଁ କହିଲି କଣ କରୁଥିଲ କି, ହ୍ୟାଲୋ। ମୁଁ କହିଲି କଣ କରିଥିଲି ଯେ କଲ ଉଠେଇଲିନି ସେତେବେଳେ?
ସେତେବେଳେ ଟିକେ ଦୋକାନ ଯାଇଥିଲି ତ।
ଓହୋ ନାଇଁ ଗୋଟେ କଲ ରିଜେକ୍ଟ ହେଇଗଲା ନା ଆପଣ ଉଠେଇଲେନି ବୋଲି।
ଅ ହଁ। ମୁଁ ଏନା ଜଣକୁ କରିବାକୁ ଚାହିଁଛ କାଇହିଁ ହଉନି!
ଏଇନା ମାନେ ଏଇ କଲ ଠାଇ କି?
ଆଁ!
କଲେ ଥାଇକି ନା ତା ପୂର୍ବରୁ ଟ୍ରାଏ କର କରିଥିଲେ?
ନାଇଁ ତାପବରୁ।
ଆପଣ ତାଙ୍କ ସହ କଥା ହେଇଛନ୍ତି ଏମିତି କେମିତି ହବ? ଆଣ ତାଙ୍କୁ ମୁଁ ଯେମତି ଆପଣଙ୍କ ସହି କଥା ହେଲି, କରିବି କି ପସନାଲି ମେସେଜ୍ କଲି
ହଁ ସେ ହଁ ସେଇଟା ବା କହୁଥିଲି ଯେ କାଇହିଁ ମୁଁ କଲା ବେଳୁ କାଇହିଁ ହଉନି?
ହଉନି ସେ ତାରେ ଆଉ କାହା ସହ କଥା ହଉଥିବେ ନହେଲେ ଉଁ ତାଙ୍କର ଶହେ ଅଶୀ କଲ ଲିମିଟ୍ ଦେଖାଉଛି କି?
ମାନେ
ତାଙ୍କର କିଛି ଦେଖଉଛି କି ନା କିଛି ଦେଖଉନି?
ନହିଁ କିଛି ଦେଖନି।
ହଉ ଆପଣ ତାଙ୍କ ସହ କଲରେ କଥା ହେଇଯିବେ, ଯେନ୍ ସେ କହିଲେ ଆପଣ ସେ ଆପ୍ କୁ ଆସିବେ ଯେନ ହବ ନା ଏମିତି ହବ କି ଏମତି ହବନି! ହଁ
ଟିକେ ରୁହ। ହ୍ୟାଲୋ!
ହଁ ହ୍ୟାଲୋ!
ହୁଁ।
ଖାଇ
ତମେ ନା କଣ କରୁଛ! ନାଇଁ ଏ ମ ଖାଉଛି ବା।
କ ଖାଉଛନ୍ତି ମାନେ ଘରେ?
ଘରେ ଚୂଡ଼ା।
ଆଚ୍ଛା।
ଆପଣ ଖାଇ ସାଇଲେଣି?
ହଁ ମୁଁ ଖାଇଛି।
ହଁ କଣ ଖାଇଲେ?
ମୁଁ ଗାଇଥିଲି ସପୁରୀ। ଫଳ ଫଳ।
ଆଉ? ଆପଣଙ୍କ ଘରେ ସମସ୍ତଙ୍କ ଦେହ ଭଲ ମାନେ ବାପା ମାମା? ହ୍ୟାଲୋ ହ୍ୟାଲୋ! ହ୍ୟାଲୋ!